ଉଁହୁଁ। କବ କଣ କରୁଚ?
ଏ ବଇଚି।
କୁଆଡେ?
ଏ ବାଇପାସ ଆଡେ ଆସିକି ବଇଚି ଆ ଏ ଚାରିଟା ବେଳେ ସବୁ ନାଚି ଯିବୁ ଆଉ, ଆଉ କଣ କରିବି।
ହଁ ଆଉ କଣ କାମ ନୁ
ଆଁ
ଆଉ କଣ କାମ ଆଉ କଣ କାମ?
କାମ କଣ କି କାମ ତ ହେ-ହେଇଥିଲା ତାର ଲେଖିଚି ଭାବୁଚି ଆଉ କୁଆଡେ ଯିବି ଦେଖୁଚି ଆଉ।
ଓହୋ।
ହଁ ସେ ପ୍ଲାନଟା କରୁଥିବି। ଚାଷ ମସ୍ତ ନା ଚାଷ ମସ୍ତ ନାହିଁ ଏଇନା ଦୁର୍ବଳଆ ହେଇଯାଉଚି ଟିକେ।
ଦୁର୍ବଳିଆ ହେଇଯାଇଚି। ହଁ ସବୁ ସାର ଉଁ ମାର ବ୍ୟବହାର କଲେ। ଦୁର୍ବଳିଆ ହବ ଆଉ।
ହୁଁ ହୁଁ।
ଆଉ ତମ ବିଲ କେତେ କଣ ଅଛି?
ଆମର ଏଠି ତିନି ଚାରି ଗୁଣ୍ଠ ଅଛି ଆଉ ଗାଁ ତଲେ ଗୋଟେ ଗୁଣ୍ଠ ଅଛି ପାଞ୍ଚ ଗୁଣ୍ଠ ଏମିତି ଅ କି କି ଆ ଆନି ଭଲ ଲାଗିବ ଆଉ ପାଞ୍ଚ ଗଣ୍ଟଥିବ ଏମିତି ଆଉ।
ଓହୋ ତମ ପା କାଳେ ଧାନ ଚାଉଳ କରଚ?
ହୁଁ।
ଆଉ ଇଏ ଗହମ ବାଜେରା ଫାଜେରା ସବୁ ହଉଛି ବା?
ଏପଟ ଆଡେ ସହିତ ହଉଛି ଯଉ ଆମ ଆଡେ ହଉନି।
ନା ତୁମ ବିଦ୍ୟାଳୟ କରିଛ ବା।
ହଉ ତ ଜାଣିନି ଭଲ କି।
ଉଁ।
ମୁ ତ ବାହାରେ ରହିଲି କେମିତି ଜାଣିବି।
ଅଁ ହ।
କାଲି ଏବେ ଏବେ କମ୍ପାନୀ ଛାଡିଲି ବୋଲି ହଁ ଗାଁକୁ ଦି ଆଇଛି।
ଗାଁ କୁ ଆଇଛି ହଁ ଅ ହଂ। ଆଉ ବାରିରେ କଣ କଣ ଲଗଉଚ?
ବାଡି ର ଏବେ ଲଗେଇଛି ଶାଗ ମଞ୍ଜି ଉରେ ଆଉ।
ଶାଗ ମଞ୍ଜି।
ହୁଁ।
ଆଉ ତାହେଲେ ଭଲ ଆଉ।
ହୁଁ ଭଲ ଯେ ପୁଣି ଆଉ କା ଏବେ ପୁଣି ଭାବୁଛି ଭୁବନେଶ୍ଵର ଯିବି କଟକ ଯିବି।
ହୁଁ।
କଟକ ଏଛି ସେ କହୁଛି ଦେଖା କରିବ ବୋଲି।
କିଏ?
ଏ କଟକ ର ଗୋଟେ ଝିଅଟେ ଅଛି ଯେ ଦେଖା କରିବ କହୁଛି ଆଉ।
ଓହୋ ମେଡିକାଲ।
ମେଡିିକାଲ ନୁହ ବେ। ଗାଁ ର ପାରା।
ଓହୋ।
ଫଟ ବି ରଖିଛି ତାର।
ହୁଁ।
ଦେଖୁନି କାହାକୁ କିନ୍ତୁ।
ଉଁ ହୁଁ।
ସେଦିନ ମାଆ କହିଲା ଦେଖା ଟିକେ ମୁଁ ଦେଖେଇ ଦେଲି ମାଆ କହିଲ ମା ମା କହିଲା ଠିକ୍ କରିଥା ତୋର କଟକରେ ଆଉ।
ଆଉ ଭଲ ଆଉ ଚାକିରିୀ ଫାକିରି କର।
ହୁଁ।
ହୁଁ ହୁଁ। ଚାକିରି ଫାକିରି କରିକି ତାପରେ ଦେଖ ଆଉ।
ଆଉ ଦେଖିବା ସମୟ ତ ଅଛି ଆଉ।
ସମୟ ତ ଅଛି କଣ ଇଏ ହେଇଯାଉଛି କି ଏଇନା।
ଘର ଫର ବାଗା ହେଇନି କିଛି ହେଇନି ତାଙ୍କ ଟାଙ୍କ ଟାଙ୍କି ବାଙ୍କି କିଛି ଖୋଳା ହେଇନି ଉପର ଟାଙ୍କି। ଯୋଉ ଟାଙ୍କିଟା ପାଣି ଟାଙ୍କି ସେଟା ଲଗା ହେଇନି ଆ କେତେ କଣ ଲଗାଯିନା ଆଉରି।
ହଁ ଘର ବାଗାଟା ୱାରିଙ୍ଗ ଫାରିଙ୍ଗ ତ ହେଇନି।
ହଁ ୱାରିଙ୍ଗ କିଏ କରିବକି ସେଏ ତ ଆମେ ଖବର ପାଇଲୁ କାହ୍ନା ଆଛିତ କରିବ ଆଉ।
ଉଁ ହୁଁ।
କାରିଙ୍ଗି।
ହଁ ଏ ତ ଯେମିତି ରେଟ୍ ହେଇଚି ସବୁ ଜିନିଷ
ହୁଁ।
ତାର ଫାରରେ ଧୀରେ ଧୀରେ
ହୁଁ ଧୀରେ ଧୀରେ ଟାଙ୍କି ଖୋଲିଦଲୁ ଦୁଇ ଦିନ ରେ ଟାଙ୍କି ଖୋଲିଦଲୁ ଇଟା ବସେଇଦେଲୁ ଇଏ କରି ଅଧା।
ହଁ।
ଦି କରିଦେବୁ ଆଉାର ଦିଦିନି ଭିତରେ। ଏଇ ଦେଖ ହୈ ହେଇ ଝିଅ ପିଲା କୁ ରଖିଦେବୁ।
ହୁଁ ଆଉ କଣ।
ଆଉ କିଛି ନାହିଁ ଖାଲି ଘର ଚିନ୍ତାଟା ପଡ଼ିଚି, ଆଉ ଗୋଟ ବାଇକି ଯାଇଥା ତତେ କହିଥିଲି।
ହଁ ବାଇକ୍ ବାଇକ୍ ବୁଝିବି। ବାଇକି ବୁଝିବି ନାଇ ବୁଝିବି।
ଆଉ ତତ ବିକି ଆଇ କିବି କହିଥିଲି ଟିକିଆ ଦାଦା ଭାଇ ବିକି ଭାଇ କହିଥିଲି। ସେ କଇଥିଲା ହଉ ଦେଖିବା ବୁଝିଆ ଗୋଟେ।
ଓହୋ।
ଆଉ ହୁଁ ନହେଲେ ଯଦି ନହେଲା ତାହେଲେ ଆକା ଦା ବାଇକିଟାକୁ ଆଣିବି ଆଉ।
ଏ ସ୍ପେଣ୍ଡର ଟା?
ହଁ ହଁ ସେଠୁ ସେଇଟା ଯୋଡ଼େ ବାଇକ୍ କିିଲେ ତାଙ୍କର। ସେଟୁ ଯୋଡ଼େ ବାଇକି ତାଙ୍କ କି ଲେ ହେଟା ଗୋଟେ ବାଦ ଆଇ କିଣିଥିଲା ତା ଗଟେ ପୁଣି ଅଣ୍ଡା ଶହେ ପଚିଶି ବାଲା ପୁଣିଟ କିଣିଚନ୍ତି।
ହୁଁଁ ଉଁ ହେଟାରେ କଣ ଅଛିଯେ କିଣିବୁ?
କୋଉଟାରେ?
ଯେ ସ୍ପେଣ୍ଡରଟାରେ।
ସେ ସ୍ପେଣ୍ଡରଟାରେ ଚଲଉଥିବି ପ୍ଲାଡ୍ ଫାଡ୍ ଯିବାସିଆ କରିଥିବି ପୁଣି ହେଲା ପୁଣିଉ ଗୋଟେକି କିଣିବ ଆଉଟା ବିକିଦକି ଆଉ।
ଓହୋ। ଆଉ ଘରେ କଣ ସବୁ ଭଲ?
ହଁ ବସତ ଯିବିହାରି ଯିବିହାରି ଆସିଲାଆ ପୁଣି ଅସୁବିଧା ହବନା ଯାହାେଲେ।
ହଁ ରାତିରେ ଆସିଲା ବେଳୁ ଅସୁବିଧା ହେଇଯିବ।
ହୁଁ ପା। ସେଇ କଥାଟା।
ରାତିରେ ଆସିଲା ବେଳକୁ ଯାହାଲେବି ଅସୁ ବିଧା ହବନିକି?
ହଁ।
ଆ ସକାଳୁ ଯେମିତି ହେଲେ ପଳେଇବୁ।
ହଁ ସକାଳ ଯାହା ସାଙ୍ଗେ ପଳେ ରାତିରେ ନା ଯିଏ ନ ଅନ୍ତୁଅ ଅନ୍ତୁ ଛାଡିଦେଲେ ଅନ୍ତୁ କେମିତି ଆସିବି ପୁଣି? କିଏ ପୁଣି ଆସିଲେ ଆସିବି ନା ନାଇଁ।
ହଁ। ଆ ରାତି ବିକାଳି କଣ ଇଏ ଅଛି ଚୋରି ଫୋରି ହଉଚି।
ହୁଁ।
ନୁହଁ କି?
ହୁଁ।
ହୁଁ ଆଉ କଣ ଚଣା ଫଣା ଲଗେଇକି ସବୁ
ଚଣା କାହିଁକି ଏ ବର୍ଷ ଲଗେଇନାହାନ୍ତି।
ଲଗେଇ ନାହାନ୍ତି ଏ ବର୍ଷ?
ନା ମାଛ ଆଇଥିଲେ ପକେଇ ଥାନ୍ତୁ ଚୂନା ମାଛ ଯାଇଥିଲେ ଆନା ହେଇକା ପକେଇ ତ। ହଁ ହଁ।
କଣ ବନ୍ଧକୁ?
ହଁ ହଁ।
ହଁ ଏଇ ଯୋଉ ବର୍ଷା ହେଇଥିଲା।
ହଁ ବର୍ଷା ତ ବର୍ଷା ନାଧିଲା ଆମ ଭୋଜିରେ ପାଣି ପଶି ଯାଇଥାନ୍ତା ଆଉ ଟିକେ ଟିକେରେ ଆଉ।
ଉଁ ହୁଁ।
ରଜ ଯୋଉ ଭୋଜି ଚାର ପନ୍ଦର ଯୋଉ ଭୋଜି ହେଲା। କିଛିିନରେ ତ ବହୁ ଧ ଧାନକିନା କୋଠେ ବସା ଆଣିିଲଥିଲା ଯେ।
ଉ ହୁଁ ଆମକୁ ତ ରଜରେ ଫୋନ କଲନି କି ଫାନ କଲଣି ଆଉ।
ଆ ଅଡର ରେସନ ରେ ଏପଟେ ଏପଟେ ଆଉ କଣ କରିବୁ।
ବୁଲିଲା ଆମକୁ ଡାକିଲାନି?
ଆମ କନୁ ଆଉ ଆ ରଜ ଡାକିବୁ ଆଉ।
ଆର ବର୍ଷ କୁ
ଭଲ ଲାଗେ ବା।
ହଁ। ଆଉ କଣ ଖବର? ହଁ ସନ୍ଧ୍ୟା
ଏପଟେ ମେଲୋଡି ଫେଲୋଡି ହବ ସବୁ ହବନା। ଆଉ ଖାଇ ଖାଇକି
ହୁଁ ହୁଁ।
ମୋବାଇଲପା କଣ ତମର ଚୋରି ହେଇଯାଇଥିଲା?
ହଁ ଗୋଟେ ଯାଇଥିଲା।
ହୁଁ କେଏ ଦି କଣ ହେଲା?
ଆଁ
କେନତି ଚୋରି ହେଲା? ହ୍ୟାଲୋ କେନ୍ତି କେନ୍ତି ଚୋରି ହେଲା?
ଆରେ ମୁଁ ଯାଇଛି ଏଠୁ ବାଦାମବାଡି
ହଁ।
ହଁ ବାଦାମ ବାଡି ପାଖରୁ ମୋ ବସ ଚଢ଼ିଛି। ତାପରେ ହେଠୁ ଚଢିଲା ଆଗେ ମୋ ପଛରେ ଆଉ ଗୋଟେ ଲୋକ ଚଢିଛି।
ହୁଁ।
ତାପଛେ ଆଉ ଗୋଟେ ବୁଢ଼ାଟେ ଚଢିଛି।
ହୁଁ।
ସିଏ ମତେ ଠେ-ଠେଲିକି ନେଇ ଗ
ତା ଭିତରେ ବସି ଦେଲା ମୁଁ ଭିତରେ ପୁରା ମୁଁ ଟିକିଆଛି କି ଧରିକି ଟିକେ
ହଁ।
ଗୁ ଭାଇ ଅଛି ମ କିସ ଯିବିନି ଭିଡ ହେଇଛି ମୁଁ ଯିବିନି।
ହୁଁ।
ସେ
ହୁଁ ହୁଁ। ହ ତାପରେ କଣ କଲ? ତାପରେ କଣ ହେଲା? ହୁଁ ହୁଁ। ହୁଁ। ହୁଁ।